ମ୍ୟାଡ଼ାମ ନମସ୍କାର। ନମସ୍କାର ମ୍ୟାଡ଼ମ।
ହାଲୋ।
ହଁ ମ୍ୟାଡାମ ନମସ୍କାର ଆପଣ ଶୁଭୁଚନ୍ତି କ୍ଲିଅର।
ଏବେ କ୍ଲିଅର ଶୁବୁଚି।
ହଁ ହଁ ନାଇଁ ଟିକେ ନେଟୱର୍କ ଟିକେ ଇସୁ ରହୁଚି ତ। ହ କଥା ହୁହନ୍ତୁ ଆପ ଆପଣ ସେ ଅଟୋମେଟିକ ସେଟ ହେଇଯିବ। ଆଉ କେମିତି ଅଛନ୍ତି କଣ ଖବର? କୁହନ୍ତୁ
ଆଜ୍ଞା ଭଲ ଅଛି, ଆପଣ କଣ କରୁଥିଲେ?
ହଁ ମୁଁ ବଢିଆ ଅଛି ଭଲ ଅଛି ମ୍ୟାଡ଼ାମ, ଏଇକି ଲଞ୍ଚ କରିକି ଲଞ୍ଚ ଖାଇବା ପରେ ଗାଧଆଳ ଭୋଜନ ଖାଇଲା ପରେ ବସିଥିଲି ଆଉ ।
ଆଜ୍ଞା, ଆଜ୍ଞା ଆଜ୍ଞା ଖାଇବା ସରିଲାଣି,
ଅଚ୍ଛା, ଆଉ ବର୍ଷା ପାଣିପାଗ କେମିତି ସିଆଡେ ସେପଟରେ?
ହଁ ଏବେ ତ ମାନେ ମାନେ ପୂର୍ବରୁ ତ ବହୁତ ଖରା ହେଇଥିଲା କାଲି କାଲି ରାତିରେ ହିଁ ମାନେ କାଲି ସନ୍ଧ୍ୟାବେଳୁ ଜଷ୍ଟ ଏମତି ମେଘୁଆ ପାଗ କଳା ତାପରେ କାଲି ରାତିରେ ଜୋରରେ ବର୍ଷା ପକେଇଥିଲା ତ କାଲି ରାତି ଟା ମାନେ ଏମତି ନର୍ମାଲ ଯେମିତି ଅନ୍ୟ ସବୁଦିନ ଗରମ ହୁଏ କାଲି ଟା କିନ୍ତୁ ମାନେ ଶୀତ ହେଲା, ସେ ଆଉ କିନ୍ତୁ ନହେଲେ ଖରା ଆଜିିବି ସେମିତି ଯେମିତି ଠିକ ପୁର କାଲି ଖରା ଯେମତି ଥିଲା ଦିନ ବେଳା ଆଜି ବି ସେମତି ଖରା ଅଛି ବାସ୍ ଖାଲି କାଲି ରାତିରେ ବର୍ଷା ହେଇଥିଲା ବହୁତ ଜୋରରେ ଆଉ ଆପଣଙ୍କ ସେପଟେ ବର୍ଷା ହେଇନଥିଲା?
ହଁ, ବର୍ଷା ଏଇଆଡେ ହେଇଛି ଦି ଦିନ ହେଲାଣି ବର୍ଷା ହେଇଛି ବଟ ସେମିତି ପର୍ଯ୍ୟାପ୍ତ ମାତ୍ରାରେ ବର୍ଷା ହେଇନି ଯାହା ଫଳରେ କି କଣ ହେଇଛି ଯୋଉ କି ଅଧିକ ବର୍ଷା ହେଲେ ନାଇଁ ମାଟି ଥଣ୍ଡା ହବ ତ ସିଏ ଅଳ୍ପକେ ବର୍ଷା ହେଇକି ପଳେଇଛି ଯାହା ଫଳରେ ଗୁଳିଗୁଳି ବଢ଼ି ଯାଇଛି ବରଂ ବର୍ଷାର କିଛି ପ୍ରଭାବ ପଡନି ।
ଆଜ୍ଞା
ଆଉ ଯଦି ଅଧିକ ମାତ୍ରାରେ, ଆଜ୍ଞା କୁହନ୍ତୁ
କଣ ମାନେ ପଢୁଛନ୍ତି ନା ଆଉ କିଛି ଅଛନ୍ତି?
ହଁ, ମାନେ ପଢ଼ାପଢ଼ି ଚାଲିଛି ମୁଁ ଅଲରେଡି ଜବ ରେ ଅଛି, ଆଉ ପଢାପଢି ବି ଚାଲିଛି, ଆଉ କୁହ, ଜବ୍ ମୋର ବାର ବର୍ଷ କମ୍ପ୍ଲିଟ ହେଇଗଲାଣି ଜବ ରେ ବଟ ପଢାପଢି ଚାଲିଛି, ଆଉ ଆପଣଙ୍କର?
ପଢ଼ି ଚାଲିଛି,
ହଁ ଯା ହଉ,
ଆଜ୍ଞା, ତ ମାନେ ଆପଣ ଏବେ ଦେଖିଥିବେ ଆଜି ଆଜିକାଲି ମାନେ ଏବେ ନୂଆ ନୂଆ ସବୁ ମାନେ ଦେଖିଥେ ବିଦ୍ୟାଳୟ ମାନଙ୍କରେ ସ୍ମାର୍ଟ ସ୍ମାର୍ଟ ସ୍କୁଲ ହେଇଗଲାଣି ସ୍ମାର୍ଟ ବୋର୍ଡ ଲାଗିଲାଣି ତ ମାନେ ଆପଣ କଣ ଭାବନ୍ତି? ଯେ ଏଇଗୁଡା ମାନେ ଯେ ପିଲାଙ୍କର ମାନେ ପିଲାଙ୍କୁ ବିକଶିତ କରୁଛି କି? କରୁନି? କଣ କେମିତି ପ୍ରଭାବ ପକାଉଛି,
ଗୋଟେ ଭଲ କଥା କହିଲେ ଯଦି ମୁଁ କହିବା ପାଇଁ ରଖିବି କାହିଁକିନା ବେଳେ ବେଳେ ମୁଁ ଏଇ କଥା କୁ ବହୁତ ଭାବେ ଆଜିକା ସମୟର ମୁଁ ଏଇ କଥାଟାକୁ ଗୋଟେ କାହାଣୀରୁୁ ଷ୍ଟାର୍ଟ କରିବାକୁ ଚାହେଁ କି ଗୋଟେ ଜଷ୍ଟ ଛୋଟ କାହାଣୀ ନୁହଁ ତ ଏଇଟା ସତ ସତ କଥା ଆମ ଗାଁରେ ଘଟି ଯାଇଥିବା ଘଟଣା ଗୋଟେ ଦୁଃଖ ଦୁଖଦ ଘଟଣା। ଗୋଟେ ପିଲାଟି ତା ମାନେ ମୋ ସାନ ଭାଇଙ୍କର ସାଙ୍ଗ ହବ ସେ ପିଲାଟି ତ ସିଏ ପିଲାଟି ମାନେ ସୁଇସାଇଡ କରିଦେଇଛି ।ମାନେ ଆତ୍ମହତ୍ୟା କରିଦେଇଛି। ମତେ ଖବର ଆସିଲା ମୁଁ ଶୁଣିଲି। ତ ଦୁଇ ଦିନ ତଳର ଘଟଣା। ତ କଣ ହେଇଥିଲା କି ତା ମା ଆଉ ବା ମା ତାଙ୍କୁ କିଛି ରାଗିକି କହିଦେଇଥିଲେ। ତାଙ୍କ ବାପା ନଥିଲେ ପୂର୍ବରୁ ଲେଡିସ୍ ମାନେ ଦେହାନ୍ତ ହେଇଯାଇଥିଲା ତାଙ୍କର। କିନ୍ତୁ ତାଙ୍କ ମା କିଛି ତାଙ୍କୁ ରାଗିକି କହିବା ଫଳରେ ସିଏ ମନ ଦୁଃଖ କରିକି ନିଜର କସ୍ ତ ସମ୍ଭାଳି ନ ପରିବାରୁ ନିଜକୁ ସନ୍ତୁଳିତ ନ କରି ପାରି ସେ ରସି ଦ୍ଵାରା ନିଜକୁ ଆତ୍ମହତ୍ୟା କରିଦେଇ ଥିଲେ ଗୋଟେ କ୍ଲବ ଘର ଥିଲା ଗାଁ ରେ ତ ସେଇ ଜାଗାରେ ସେ ନିଜ ଆତ୍ମହତ୍ୟା କରିଦେଇଥିଲେ। ସେଇ କଥାରେ ମୁଁ ବାପାଙ୍କ ସହିତ ତ ଡିସକସନ କରୁଥିଲି ସେଇ କଥାକୁ ବାପା ମତେ କହିଥିଲେ ଜଣେଇ ଥିଲେ ଖବରଟି ଗାଁ ରେ ଏମିତି ଘଟି ଯାଇଛି। ତ ମତେ ବହୁତ ମାନେ ମର୍ମାହନ୍ତ ହେଇଥିଲି ସେ ଘଟଣା ଶୁଣିକି ବହୁତ କଷ୍ଟ ଲାଗିଥିଲା ମତେ। ଆଉ ତ ସେଇ କଥାକୁ ନେଇକି ଯେମିତି କି ଆପଣ ପଚାରିଲେ ଆଜିକା ଦୁନିଆରେ କେମିତି ପାଠ ପଢ଼ା ଶୈଳୀ ସ୍ମାର୍ଟ କ୍ଲାସ୍ ହେଇଗଲାଣି ପିଲାମାନେ ସ୍ମାର୍ଟ ମୋବାଇଲ ବି ଧରୁଛନ୍ତି ।ତାଙ୍କ ଦିମାଗ ବି ସେତିକି ସ୍ମାର୍ଟ ହବା ଦରକାର। କିନ୍ତୁ ଏଇ ସ୍ମାର୍ଟ ର ପଛପଟରେ ଆମେ ଜୀବନରେ ଏତେ ତଳକୁ ଖସି ଯାଇଛନ୍ତି ଯେ ଆମେ ନିଜର ମାନସିକ ଶକ୍ତି ହରାଇ ବସିଛନ୍ତି ।ଏଁ ଯାହା ଫଳରେ ଯେମିତି ଆପଣ ଦେଖିବେ କି ଉଁ ଯଦି ଦଶ ବର୍ଷ ତଳକୁ ଆମେ ଯିବା ଆମର ସେ ସମୟର ପାଠ ପଢା ମୁଁ ଯଦି ଦଶ ବର୍ଷ ତଳକୁ ଯିବି ତାହେଲେ ଏ ଦଶ ନୁହେଁ କି ପନ୍ଦର ବର୍ଷ ତଳକୁ ଯଦି ଯିବି ମୋ ମାଟ୍ରିକ ସମୟକୁ ତାହେଲେ ମୁଁ ମନେ ପକ କେଇ ପାରୁଛି ଆମ ବେଳ ସମୟରେ ଯେତେବେଳେ ପାଠ ପଢା ଥିଲା ଆମକୁ ସ୍କୁଲ ରେ ସାର୍ ମାନେ ଉଁ ଖାଲି ବାଡି ନୁହେଁ ହାତରେ ଯାହା ପଡୁଥିଲା ସେଥିଇରେ ପିଟୁଥିଲେ। ଆ ସେତେବେଳେ କ୍ଲାସ୍ ସ୍ମାର୍ଟ କ୍ଲାସ ନଥିଲା ଅବଶ୍ୟ ବ୍ଲାକ୍ ବୋର୍ଡ ଆଉ ଚକରେ ପାଠ ପଢା ହେଉଥିଲା ସ୍ମାର୍ଟ ବୋର୍ଡ ବି ଉପଲବ୍ଧ ନଥିଲା ସ୍କୁଲ ମାନଙ୍କରେ ।ଆଉ ଯେହେତୁ ଆମେ ଗାଁରୁ ଗାଁକୁ ବିଲଙ୍ଗ କରୁଛୁ ଗାଁ ରେ ଆମ ଘର ଗାଁ ସ୍କୁଲରେ ଆମେ ପାଠ ପଢିଛେ ।ଆଉ ଆମେ ତ ସହରା ଅଞ୍ଚଳରେ ରହିନାହାନ୍ତି ।ତ ଆମ ସେ ଗାଁ ସ୍କୁଲରେ ପାଠ ପଢା ଆଉ ଶିକ୍ଷକ ମାନଙ୍କ ପ୍ରତି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରତି ଏଁ ଯଥେଷ୍ଟ ଆ ଆ ମାନେ ଉଁ ଏଁ ସେତିକି ସ୍ନେହ ଓ ଆଉ ଡର ଯୋଉଟା କୁହନ୍ତି ଗୁରୁଜନ ମାନଙ୍କ ପ୍ରତି ଯୋଉ ଭକ୍ତି ସେଇଟା ଆମର ଯଥେଷ୍ଟ ମାତ୍ରାରେ ଥିଲା। ଆଉ ସେମାନଙ୍କ ପ୍ରତି ଶି-ଶିଷ୍ୟ ମାନଙ୍କ ପ୍ରତି ଯୋଉ ସ୍ନେହ ଶ୍ରଦ୍ଧା ସେଇଟା ବି ବହୁତ ମାତ୍ରାରେ ଥିଲା। ଆଉ ସେମାନଙ୍କୁ ଆମ ମାନଙ୍କୁ ତାଗିଦ କରିବାର ସେ ଯୋଉ କଡ଼ା ଆ ତରିକା ଆପଣାଉଥିଲେ ସେମାନେ ସେଇଟା କାହିଁ ନା କାହିଁ ଆମ ମାନଙ୍କ କୋଉଠି ନା କୋଉଠି ଆମକୁ ମାନେ ମାନସିକ ସ୍ତରରେ ବି ସୁ ଦୃଢ କରୁଥିଲେ।
ଆଜ୍ଞା ଆପଣ ତ ଦେଖିଥିବେ ମାନେ ଆଜିକାଲି କଣ ନା ଆଉ ଯେତିକି ଛାତ୍ରଛାତ୍ରୀ ମାନେ ମାନେ ସେ ଶିଖି ଶିଖକ୍ ମାନ ଧରିନିଏ ତାଙ୍କୁ ବାଡେଇଲେ ବାଡେଇବା ନୁହଁ ଯଦି ଗାଳି ବି କରିଦେଲେ ଏବେ ଷ୍ଟୁଡେଣ୍ଟ ମାନେ ରାଗି ଯାଉଛନ୍ତି ।ଆଉ ମାନେ ସବୁବେଳେ ଟିକେଟ କଥା ରାଗି ଯାଉଛନ୍ତି ।ଆଉ ଖାଲି ଷ୍ଟୁଡେଣ୍ଟ ମାନେ ନୁହନ୍ତି ତାଙ୍କ ପ୍ୟାରେଣ୍ଟସ୍ ମାନେ ବି ସେମତି ଆଉ ସେ କଣ ହବ ନା ଯଦି ଟିଚ ଟିଚର୍ ଶିକ୍ଷକ ଟା କଣ କରିବ ନା ସେ ଯଦି ଛାତ୍ର ଭୁଲ କଲା କି ଲେଖିକି ଆଣିଲାନି କି ଦୁଷ୍ଟାମୀ କଲା ସ୍କୁଲ ରେ ତାହେଲେ ଛା ଷ୍ଟୁ ମାନେ ଟିଚର୍ ଶିକ୍ଷକ ମାନେ ତ ରାଗିବେ ତ ଯେତେବେଳେ ସି ରାଗିବେ ଗୋଟେ ପିଲାଟାକୁ ଉପରକୁ ପିଲା କଣ କରିବେ ନା ସେଇଟାକୁ ମାନେ ସିଏ ଭାବିବନ ଯେ ସାର୍ ମୋ ଭୁଲ ଟାକୁ ରାଗିଲେ, ସେ ଭାବିବ ସାର୍ ମୋତେ ପସନ୍ଦ କରୁନାହାନ୍ତି, ସେଥିପାଇଁ ସାର୍ ମୋତେ ରାଗୁଛନ୍ତି, ଏମିତି ଭାବିକି ସେ କଣ କରିବ ନା ଯଦି ତାକୁ ବାଡେଇଲେ ଏବେ ତ ଯୋଉ ଦଣ୍ଡମୁକ୍ତ ଅଞ୍ଚଳ ହେଇଯାଇଚି କାଁ ଭା ଏମ୍ ତି ବାଡିଆ ବାଡି ମାନେ ଶିୁଶୁ ମାନେ ଛା ସିକ୍ ଶିକ୍ଷକ ମାନେ ଛାତ୍ର ମାନଙ୍କୁ ବାଡଉଛନ୍ତି କିନ୍ତୁ ଦେଖ୍ ଯିଏ ଯଦି ଯେତେବେଳେ କିଛି ଗାଳି କରି ଯେବେ ବେଶୀ ଜୋରରେ ଗାଳି କରିଦେବେ କି ବାଡେଇବେ, ସେ କଣ ହବ ନା ସିଏ ଯାଇକି ଯାଇକି ତା ଘ- ଘରେ କହିଦେବେ ଯେ ଆଉ ମୋତେ ଆଜି ସେ ସାର୍ କି ମ୍ୟାାମ୍ ବାଡେଇଲେ, ଆଉ ତାପରେ ସେ ଯେହେତୁ ଯଦି ମାନେ ଯିଏ ଯେତେ ଗେହ୍ଲାରେ ବଢି ଥିବ ତା ବାପା ମା କଣ କରିବେ ନା ସିଏ ହେଇଠୁ ରାଗିଯିବେ, ସେ କହିବେ ଆମେ ତ ଆମ ପିଲା ଦେହରେ ହାତ ଦେଇନୁ ଆପଣ କିଏ ହାତ ଦବା ପାଇଁ, ତାପରେ ସିଏ କଣ କରିବେ ନା ସିଏ ହେଇଠୁ ସ୍କୁଲ୍ କୁ ଯିବେ ସିଏ ଯାଇକି ମାନେ ଟିଚର୍ ମାନଙ୍କୁ ଗାଳି କରିବେ, ଯେ ଆପଣ କଣ ପାଇଁ ଆମ ପିଲାକୁ ବାଡେଇଲେ, ତ ମାନେ ଶିକ୍ଷକଙ୍କର ବି ଗୋଟେ ଅଧିକାର ଥାଏ ଯେ ସେ ଛାତ୍ର ମାନଙ୍କୁ ତାଗିତ୍ କରିବ, ଛାତ୍ର ମାନଙ୍କୁ ଠିକ ବାଟକୁ ଆଣିବ, ଦୁଷ୍ଟମୀ କଲେ ତାକୁ ଗାଳି କରିବ, ବାଡେଇବ, କିନ୍ତୁ ବା-ମାନେ କଣ ବାପା ମା ମାନେ ସେଇଟା ବୁଝନ୍ତି ନାଇଁ, ସେ କହନ୍ତି ଯେ ଆମ ଆଉ ଆମର ଗୋଟଏ ବୁଲି ପୁଅ କି ଗୋଟେ ବୋଲି ଝିଅ ଆଉ ଆପଣ କାହିଁକି ବାଡେଇଲେ, ଆମେ କେବେ ତାକୁ ଗାଳି କରିନୁ, ଆମେ କେବେ ରାଗି ତାକୁ ଚାହିଁନୁ, ଆପଣ କାହିଁକି ଆପଣଙ୍କୁ ଅଧିକାର କିଏ ଦେଲା ସେ ଏମିତି ସବୁ କହିବେ, ଯାହା ଫଳରେ କି କଣ ନା ଶିକ୍ଷକଙ୍କର ମାନେ ଛା-ଶିକ୍ଷକଙ୍କ ମାନଙ୍କର ଆଉ ଛାତ୍ର ମାନଙ୍କ ପ୍ରତି ଯୋଉ ସ୍ନେହଟା ଥିବ ଭଲ ପାଇବାଟା ଥିବ ସେଟା ଧୀରେ ଧୀରେ କମିଯିବ।ସେଟା ଦିନେ ଧୀରେ ଧୀରେ ରାଗ ଆଉ ଭୟରେ ପରିଣତ ହେଇଯିବ ଆଉ ଶିକ୍ ଛାତ ସେମାନେ ବି ଆଉ ଟିଚର୍ ମାନଙ୍କୁ ମାନେ ଜମା କଣ ଭୟ କରିବେ ନାହିଁ, ଆଉ ଯଦି ସେ ମାନେ ଜାଣିଲେ ଛା-ମାନେ ଛାତ୍ର ମାନେ ଯେତେବେଳେ ଅନୁଭବ କରିବେ ଯେ ହଁ ସାର୍ ମାନେ ଆମକୁ ବାଡେଇଲେ ଆମେ ଘର ଲୋକଙ୍କୁ କହିଦଉଛୁ, ଘର ଲୋକଙ୍କଠୁ ସାର୍ ମାନେ ଗାଳି ଶୁଣଛନ୍ତି, ଆମେ କଣ ପାଇଁ ଛାତ୍ର ମାନଙ୍କୁ ସରି ଶିକ୍ଷକ ମାନଙ୍କୁ ଭୟ କରିବା। ତ ସେ କଣ ପାଇଁ ନା ସେ ପୁଣି ସେମାନେ ଏ ଧୀରେ ଧୀରେ କଣ କରନ୍ତି ନା ସେମାନଙ୍କୁ ପୁଣି ଅ-ଅସମ୍ମାନ କରିବା ଆରମ୍ଭ କରିଦିଅନ୍ତି, ତାଙ୍କୁ ସମ୍ମାନ ଦିଅନ୍ତି ନାହିଁ, ଦେଖିଲେ ବି ଆଉ ମୁହଁ ବୁଲେଇକି ପଳାନ୍ତି, ତ ଆଗରୁ କଣ ଥିଲା ନା ଯେତେବେଳେ ମାଡ ମାଡ ଗାଳିର ଭୟ ଯେତେବେଳେ ବାଡଉଥିଲେ ଶିକ୍ଷକ ମାନେ, ଦଣ୍ଡମୁକ୍ତ ଅଞ୍ଚଳ ହେଇନଥିଲା ସେତେବେଳେ ସେ ଶିକ୍ଷକମାନେ ତାଙ୍କୁ ମନଇଚ୍ଛା ବାଡଉଥିଲେ। ସେ ଭୁଲ କଲେ ବାଡଉଥିଲେ, ଆଉ ସେତେବେଳେ ବା ଘର ଲୋକ ବି ହେତେ କିଛି କହୁନଥିଲେ, କିନ୍ତୁ ଏବେ ଦେଖିବେ ଯେତେ ମାନେ ଯେତେ ଯେତେ ଯୁଗ ଆଗେଇ ଯାଉଚି, ଯେତେ ଯେତେ ବିକଶିତ ହେଇଯାଉଚି, ସେତେ ସେତେ ଚିନ୍ତାଧାରା ଟା ଟିକେ ଟିକେ ବଦଳି ଯାଉଚି। ସେ କହୁଚି ନା ଯଦି ଏବେ ବାଡେଇ ଦଉଛନ୍ତି ସେ ଛା ତ୍ର ମାନେ କମ୍ପ୍ଲେନ୍ କରିଦଉଛନ୍ତି କାହିଁକି ବାଡଉଚୁ ବୋଲି, ଗୋଟେ ଗୋଟେ ଟିଚର୍ ବି ଥାଆନ୍ତି, ଯୋଉମାନେ ଅଧିକ ବାଡେଇ ଦିଅନ୍ତି, ଆଉ ଉଁ, ମାନେ ଭୁଲ ନଥାଇକି ବି ବେଳେବେଳେ ଏମତି ବାଡେଇ ଦିଅନ୍ତି, କିଛି କାହାର ଭୁଲ ନ ଦେଖିକି, ଯାହାର ଭୁଲ ନଥିବ ତାକୁ ବି ବାଡେଇ ଦିଅନ୍ତି, କିନ୍ତୁ ପ୍ରାୟତଃ ତ ସେମିତି କରନ୍ତିନି ନା ସୋ ତ ସେ- ସେଥିପାଇଁ ତ ଦଣ୍ଡମୁକ୍ତ ଅଞ୍ଚଳ ହେଇଯାଇଚି, କିନ୍ତୁ ତଥାପି ଯୋଉ ଛାତ୍ର ମାନଙ୍କର ସେ ଭୟ ଟା ଥିଲା ସେ ଭୟ ଟା ପଳେଇଚି ସେମାନେ ଆଉ ସେତେ ଆଗରୁ ଯେମିତି ଭୟ କରିକି ପଢୁଥିଲେ, ଯେ ଆଜି ହଁ ମୁଁ ପାଠ ଟା ଲେଖିକି ଆଣିବି, ନା ମୁଁ ଦୁଷ୍ଟାମ କରିବିନି ନହେଲେ ସାର୍ ମୋତେ ବାଡେଇବେ, ସେଇ ମାନେ ସେଇ ଭୟଟା ତ ଆଜି ନାହିଁ। ସେ ପିଲାମାନେ ଭାବୁଛନ୍ତି ହଁ ଲେଖିକି ଆଣନି ତ ଲେଖିକି ଆଣନି ସାର୍ କିଛି କହିପାରିବେନି କାରଣ ଦଣ୍ଡମୁକ୍ତ ହେ- ଅଞ୍ଚଳ ହେଇଯାଇଚି। ଯଦି ସାର୍ କିଛି କହିବେ ଆମେ ତାହେଲେ ଘର ଲୋକଙ୍କୁ ଆମେ ଡାକିକି ଆଣିବୁ, ତ ଏମିତି ବି ଚି- ପିଲାମାନଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ହେଇଯାଉଚି, ଯାହା ଫଳରେ କି ଏଇଟା ବି ଗୋଟେ ମାନେ ଗୋଟେ ପ୍ରକାର ପିଲାମାନଙ୍କୁ ପ୍ରଭାବ ପକଉଚି। ତୋମେ ଯଦି ମାନେ କଣ ସେ ଯଦି ପି-ଟିଚର୍ ପ୍ରତି ଗୋଟେ ଭୟ ରହିବନି, ଆଉ ମୁଁ ବି କହୁନି ଯେ ମାନେ ଯଦି ଅତ୍ୟଧିକ ଭୟ ରହିବ ତାହେଲେ ତ ମାନେ ଛାତ୍ର ମାନେ ଏଇ ଟିଚର୍ ମାନଙ୍କୁ କଣ ଘୃଣା କରିବା ଆରମ୍ଭ କରିବେ, ଡରିବା ଆରମ୍ଭ କରିବେ, ଯଦି ଅତ୍ୟଧିକ ଭୟ କରିବେ ତାହେଲେ ସେ ଟୋଟାଲ୍ ସେଇ ସବଜେକ୍ଟ ଉପରୁ ମାନେ ଉଁ ମନ କାଢ଼ିିନେବେ ଯେ ନା ମୁଁ ଆଉ। ପଢିବିନି ଗୋଟ କିନ୍ତୁ ଯାହାହେଲେ ବି ଯୋଉ ଟିକେ ଟିକେ ଟିକେ ଟିକେ ଭୟ ରହିବା ଦରକାର, ସେଇ ଭୟଟା ବି ଆଉ ରହୁନି।ଆଉ ସେଇ ଭୟଟା ଯେତେବେଳେ ରହୁନି ପିଲାମାନେ ଭାବୁ ଚ କାଇଁ ପିଲାମାନେ କହୁଚନ୍ତି, ଆଉ ସାର୍ ତ କିଛି କହୁନାହାନ୍ତି।ଆମେ କାହିଁକି ପଢ଼ିବୁ ଏମିତି ବି ଗୋଟେ ଗୋଟେ ପିଲା ଭାବୁଛନ୍ତି।
ଆଜ୍ଞା ଯୋଉଟା କି ଆପଣ କହିଲେ ସେଇଟା ବି ଠିକ କଥା କହିଛନ୍ତି ।ବହୁତ ଉପଯୁକ୍ତ କଥା ଆପଣ କହିଲେ କିନ୍ତୁ ଆଉ ଗୋଟେ କଥା ରହିଯାଉଛି, ଯୋଉଟା ମୋ ମନରେ ଆସେ ସବୁବେଳେ କି ଆମେ ଯୋଉଟା ଫିଜିକାଲ ଆକ୍ଟିଭିଟି ଯୋଉଟା ଆମେ ଯେମିତି ଆଗରୁ ଆପଣ ଦେଖିଥିବେ ଆମେ ସ୍କୁଲ୍ ମାନଙ୍କରେ ଯିବା ବେଳ ତ ଆମର ବହୁତ ସାରା ଖେଳ କୌତୁହଳ କ୍ରୀଡ଼ା ଯୋଉ ଥିଲା ଆମ ସ୍କୁଲ୍ ମାନଙ୍କରେ ଯୋଉଟା କି ଆମେ ଖେଳକୁଦ କରୁଥିଲେ। ଯୋଉଟା କି ଆମେ ବର୍ତ୍ତମାନ ଦେଖିବା ଆଜିକା ସମୟରେ ଇନଡୋର ଗେମ୍ ଗୁଡାକୁ ବହୁତ ମାନେ ଆମେ ପ୍ରୋତ୍ସାହନ ଦଉଛନ୍ତି। ଏମିତି ଆମ ସରକାର ବି ସେଇ ଇନଣ୍ଡୋର୍ ଗେମ୍ ରେ ମାନଙ୍କରେ ବହୁତ ସାରା ଆ, ପ୍ରମୋଲିକେସନ ନେଇକି ଆସୁଛନ୍ତି, ବହୁତ ସାରା ମାନେ ଫଣ୍ଡିଙ୍ଗଟା ଜାଦା ହଉଚି, ଅଧିକ ଫଣ୍ଡିଙ୍ଗ ସେଇଠିକି ହଉଛି, ଆଉ ବେଶୀ ଆପଣ ଦେଖିବେ କବାଡି ଖୋ ଖୋ ଏ ସବୁ ଖେଳ ଯୋଉ ଥିଲା ସେ ସବୁ ହଟିଗଲାଣି। ଆଉ ଦୌଡା ଦୌଡି ଖେଳ ଯୋଉ
ଏବେ ଦେଖିବେ ଗୋଟେ ଗୋଟେ ସ୍କୁଲ୍ ରେ କଣ ହଉଛି ନା ଆଉ ଆ, କିଛି କିଛି ବି ଏମତି ପ୍ରଧାନ ଶିକ୍ଷକ ମାନେ ଅଛନ୍ତି ଆମ ସ୍କୁଲ୍ କଥା ବି ଆଉ ମାନେ ଟୋ ଟୋଟାଲି ମାନେ ପୁରା ଛୋ ତ ପ୍ରଥମରୁ ପଞ୍ଚମ ଯାଏଁ ନା କଣ ଏମିତି ଖେଳଛୁଟି ଥାଏ ଅନ୍ୟ ପିଲାମାନଙ୍କୁ ଯୋଉ ଷଷ୍ଠ ରୁ ସପ୍ତମ ଅଷ୍ ସମ ନବମ ଦଶମ ରହିଲେ ସେମାନଙ୍କ ପାଇଁ ଖେଳଛୁଟି ହୁଏନି, ସେ ମାନେ ମୁଁ ଯେତେବେଳେ ବି ସ୍କୁଲ୍ ରେ ପଢୁଥିଲି ଆମ ପାଇଁ ବି ଟୋଟାଲି ଖେଳଛୁଟି ହୁଏନି, ଆମେ କଣ କରୁ ନା ଚାରଟା ପରେ ସାର୍ ଆମର ଆମର ଟେନ୍ଥ ହେଲା ବେଳେ ଆମର ତ ସିକ୍ସ କ୍ଲାସ୍ ରୁ ଆଉ ଡାକ ଏଇଟ୍ କ୍ଲାସ୍ ନାଇଁ ସବୁତକ ମାନେ କରୋନା ରେ ପଳେଇଲା ।ଆଉ ତାପରେ ଜେତୋବେଳେ କ୍ଲାସ ସରିବ ନାଇଥ ତେନ୍ଥ ବେଳେ ସେତୋବେଳେ କଣ ହେଲା ନା ଆଉ ଆ ସେତେବେଳେ ଆମେ ଚାରଟା ପରେ ସ ଆମକୁ ଏକ୍ଟ୍ରା କ୍ଲାସ କରନ୍ତି ଏକ୍ସଟା କ୍ଲାସ ପାଞ୍ଚଟା ସାଢେ ପାଞ୍ଚଟା ଯ କଲା ପରେ ଆମେ ସାଢେ ପାଞ୍ଚଟାରୁ ଛଅଟା ରିହିକି ଖେଳି ଆସୁ ।କିନ୍ତୁ ଆମର ମାନେ କଣ ହୁଏ ନା ଆଉ ଆମର ଖେଳଚୁଟି ହୁଏନି। ସାର୍ କୁହନ୍ତି ଆଉ ପରୀକ୍ଷା ଆସିଲାଣି ଏମିତି ବି ଗୋଟେ ଗୋଟେ ସ୍କୁଲ ରେ ଥିବେ ଶିକ୍ଷକ ମାନ ସେମାନେ କହିବେ ନାଇଁ ଖେଳ ଛୁଟି ଦରକାର ନାହିଁ। କିନ୍ତୁ ସେମାନେ ବୁଝନ୍ତିନି ଯେ ମାନେ କଣ ପିଲାମାନଙ୍କ ଖାଲି ଜ୍ଞାନଟା ନୁହ ଶାରୀରିକ ମାନେ ବ୍ୟାୟାମ ବି ବୃଦ୍ଧି ହବା ଦରକାର ବୋଲି।
ପାଠ ପଢାର ଯୋଉ ବିରତି ଟା ଦରକାର ଯୋଉଟା ମନକୁ ସନ୍ତୁଳିତ ଅବସ୍ଥାରେ ରଖିଦିଏ ପୁଣି ଥରେ ଆମକୁ ଗୋଟେ ମାନସିକ ସନ୍ତୁଳନ ଅବସ୍ଥାକୁ ନେଇ ଆସେ ସେଇଟା ଗୋଟେ ବ୍ରେକ୍ ଯୋଉଟା ଛୋଟ ବ୍ରେକ୍ ଯୋଉଟା ବିରତି ବହୁତ ଜରୁରୀ ତାର ମୂଲ୍ୟ ବେଶୀ । ସେମାନେ ବୁଝିବା ଆଜ୍ଞା ମ୍ୟାଡାମ କଥା ହେଇକି ବହୁତ ଭଲ ଲାଗିଲା ଆପଣଙ୍କ ସହିତ । ନେକ୍ସଟ୍ କଲରେ ବାକି ଡିସ